ହାଲୋ।
ହଁ ଝିଅ କଣ କରୁଥୁଲ ଇ?
ହୁଁ ଗୁଡ଼ ମଣି ଛା ଦି ନମସ୍
ହଁ ଭେରି ଗୁଡ଼୍ ମଣିଂ।
ଏଇ ଅସି ଝିଅକୁ ଖୁଆଉଛି।
ସକାଳ କାମ ସବୁ ସରିଗଲାଣି।
ହଁ ହଁ ସବୁ କାମ ସରିଲାଣି ଝିଅ ଟାକୁ ଖୁଆଉଛି ଆଉ ତ ସରିଗଲାଣି ଅଳ୍ପ ଖାଇବା ଅଛି।
ଆଉ ପୁଅ ଖାଇନି?
ପୁଅ ଖାଇସାରିଲାଣି।
ଓହୋ ଆଉ ତମେ କିଛି ଚାଫା ପିଇନ?
ହଁ ମୋର ଆଜି ଭଲ ହେଇିଲଣିି ନାଲି ଚା ଟିକେ କରିକି ପିଇଛି।
ହୁଁ।
ଟନ୍‌ସିଲ୍‌ ପାଇଁ ଯୋଉ କହୁନଥିଲି କି ଟନ୍‌ସିଲ୍ ବଢିଛି ବୋଲି ସେ ଖାଲି ମେଡିସିନ ଆଣିକି ଖାଲି ପ ଟିକେ କମିଛି। ମେଲେ ମୋ ପାଟି ଦାନ୍ତ ମୂଳ ସହିତ ପୁରା ପୀଡା ହେଇଯାଇଥିଲା।
ନା ତାକୁ ଟିକେ ଅଗ୍ଲିଙ୍ଗ କରିଦିଅ।
ହଁ ସେଇ ନାଲି ଚାଷ କଳ ଟିକେ ଅଦା ମାନେ ସବୁ ପକେଇକି ଉ ଲବଙ୍ଗ ଗୋଲମରିଚ ଅଦା ତେଜପତ୍ର ସବୁ ପକେଇକି ଭଲ କିନା ଟେ ଫୁ ଫୁଟେଇକି ଉଷୁମ ଉଷୁମ କିନା ପିଇଦେଲେ ସେ ଟିକେ ଭଲ ଲାଗିଲା।
ହୁଁ ତାପରେ ପାଗ ଟା ଚେଞ୍ଜ ହଉଛି ନା। ଏ ଥଣ୍ଡାଳିଆ ରହିବ ଆଉ।
ପଳେଇଥିଲି ଗାଁରୁ ଆସିକି ପୁଣି ଏଠୁ ତିନିଟା ଜାଗା ପାଣି ଗାଧେଇକି ଆସିକି ଥଣ୍ଡା ହେଇଗଲା ଲାଗା ଥଣ୍ଡା ହେଲା ମାନେ ମୋ ଟନସିଲ୍ ବଢିଯିବ ସାଙ୍ଗେ ସାଙ୍ଗେ।
ଓହୋ ସେଇଟା ହଁ ହଁ। ଆଉ ତ ସକାଳ କାମ ସରିଲା ସେଠୁ ରୋଷେଇ ପାଇଁ ଯ ଖରାବେଳ ପାଇଁ ଯ ଚଡା ଆଉ ନାଇଁ କି?
ହଁ ହଁ । ପୋଇ ରଖିଥିଲେ ଯେ ଆଉ ମତେ ଟିକେ ପୋଇ ଦେଇଥିଲେ ହେଲା ତ ଆମେ ପୋଇ କରି ଉ ମୁଁ କହିଲି ହଁ କରିବି କରିବି ଏ ସାଙ୍ଗ ହେଇ ଖାଇବା ଆଉ।
ହୁଁ ହୁଁ ପୋଇ ତରକାରୀ।
ହୁଁ ସିଏ ଯାହା ଟିକେ ରଖନ୍ତିି ଶାଗ ଫାଗ ମୋ ପାଇଁ ବି ରଖିଦେଇଥାନ୍ତି କାହିଁକି ନା ସେ ସକାଳୁ ଟିକେ ଜଲଦି ଉଠନ୍ତି ଆଉ ମୁଁ ସକାଳ ଯାଇପାରେଲେ ବିକା ଆସେ। ସେ ମୋ ପାଇଁ ରଖି ଦେଇେଇଥିଲେ ମୁଁ ତାଙ୍କ ପଛରେ ଯୋଉ ଯାଇକି ନେଇ ଆସେ ଆଉ।
ହଁ ହଁ ବୋଲ।
ସେ ମୋ ପାଇଁ ଆଉ ମତେ ସେ ଫୋନ କରନ୍ତି।
ହଁ।
ନ ଉଠେଇ ପାରିବି କି କଣ ଶୋଇଥିବି କି ଉଠୁ ନଥିବି। ସେ ରଖିଦେଇଥିବେ ସେ ଜାଣିଛନ୍ତି ତ ମମ ଶାଗ ଭଲ ପାଏ ସେ ରଖି ଦେଇଥାନ୍ତି। ହଁ ଏବେ ତ ଆସିଥିଲି। ଯୋଉ ଦିନ ଆସିଲେ ତା ପର ଦିନ ସେ ଏଇଠେ ଖଣ୍ଡେ ଆମ୍ବ ନେଇକି ଆସିଥିଲେ ଖାଇବା ପାଇଁ। ଆମ୍ବ ହଁ ମିଠା ଆମ୍ବ ବଢିଆ ମିଠା ଆମ୍ବ। ବୁର ଟାଣି ଟାଣି ମତେ ତ ଟାଣି ଟାଣି ଟ ବସ ଟାଣି ଟାଣି ଧରିକି ଆଇଥିଲା ଆଉ। କଲେ ଆଣିଥିଲୁ ବୋଧେ ତାଙ୍କୁ କିଣିକି ନା କଣ ଦେଶୀ ଆମ୍ବ ପଇସା ମତେ ଦେଖି କିଲେ ଖଣ୍ଡେ ଦେଇଥିଲେ ଆଉ ତା ସାଙ୍ଗରେ ପିଜୁଳି ତାଙ୍କ କଣ ବାଡି ପିଜୁଳି।
ହୁଁ। ହୁଁ ହଉ ଶୁଆ ଟିକେ ତ ଉଡେଇ ଦେଲା ନହେଲେ ଶୁଆ ପିଜୁଳି ଖାଇଥାନ୍ତା।
ତାକୁ ସିଏ ତ ତାକୁ ପିଜୁଳି ସବୁ ଦେଇକି ରଖିଥିଲେ ତା ପାଇଁ ବି ପିଜୁଳି ବି ଅଲଗା ଦେଇଥିଲେ। ସେ ସବୁ ଖାଇକି ତା ପିଜୁଳି ତା କୁନ୍ଦରୁ ଆଉ ମୁଁ ରୁଟି କରିଥିଲି ଖାଇବା ପାଇଁ। ସିଏ ବୋବେଇଲା ଯେ ତାକୁ ରୁଟି ଫାଳେ ଦେଲି ସେ ରୁଟି ଫାଳେ ଖାଇଲା ସେଠୁ ତାପରେ ଭାତ ଆଳୁ ଭଜା ଯା ମୁଁ ଖାଉଥିଲି ତାକୁ ଆଳୁ ଭଜା ଟିକେ ଦେଲି ସେ ଭାତ ଗରମ ଭାତ ରାନ୍ଧିଲି ତାପ ସେ ଖାଇଲା ପରେ ସେଇଠୁ ତାକୁ ଉଡେଇଦଲୁ।
ହଁ ଯାହା ହୋଉ ପୁଣି ଗୋଟେ ଜୀବ ରଖିକି ତା ଦାୟିତ୍ଵ ଟା ପୁଣି ନବ ଇଏ କରିବ କ
ହୁଁ ଇଏ ପୁଅ ବାରମ୍ବାର କହୁଛି ତୁ ତୋର ଶିଥାନ୍ତି, ତାକୁ ପାଠ ପଢେଇଥାଆନ୍ତି। ତମେ କାହିଁକି ମାମା ଉଡେଇଦେଲ?
ହୁଁ, ହୁଁ ଛୁଆ ପାଠ ପଢିଥାନ୍ତା। ହା ହା, ଆଗ ନିଜେ
ହଁ, ପା ମୁଁ ତାକୁ ଏଇନେ ପଢଉଥିଲି, ଯେ ସେନୁ ଗୁଟେ ତ ଗୋଟେ ଗୋଟେ ୱାଡ ଶିଖୁଚି। ଧୀରେ ଧୀରେ ମାନେ, ଆପୁଲିଆ ସ୍ପେଲିଙ୍ଗ୍ ଧୀରେ ଧୀରେ ଶିଖୁଚି। ମାନେ, ଏମିତି କହି ଦଉଛି, ଏ ଫର୍ ହେକା କଣ? କିନ୍ତୁ, ସ୍ପେଲିଂରା ନ ଶିଖିଲେ କହିଲେ ତି ପାରିବନି ନା!
ହୁଁ, ହୁଁ। ନାଇଁ, ତମେ ଟାଇମ୍ ବାହାର କରିକି, ଗୋଟେ ରୁଟିନ୍ ଭଳିଆ ଟାଇମ୍ କରିଦବ। ଏଇ ଟାଇମ୍ ରେ ପୁଅକୁ ଟିକେ ଦେଖିବି।
ମୁଁ ତ ସେଇ ଦିଟାଇମ୍ ରେ ମାନେ ଛଅ ଟା ସାଢେ ଛଅ ପୂର୍ବରୁ ତାକୁ ଖୁଆଇ ଦଉଚି। ଚା ଟାଳେ ତାଙ୍କରଳକୁ ତାକୁ ଜଲ୍ଦି ପୁଅକୁ ଜଣା ଖୁଏଇ ଦେଇକି, ଦେଖୁ ସେଇ ସାଢେ ଛଅ ରୁ ମାନେ ସାତ ରୁ ଆଠ ଘଣ୍ଟାଟେ ଦେଖୁଛି। ତା'ପରେ ଏଇକି କଣ କରୁଛି ନା! ତ ଜଲ୍ଦି ଚାର୍ ଟା ବେଳୁ ଉଠିକି ଜଲ୍ଦି ରୋଷେଇ ସାରି ଦଉଛୁ। ତା'ପରେ ତାକୁ ଦେଖୁ।
ହଁ, ଟିକେ ଟାଇମ୍ ନଦେଲେ, ଛୁଆ ବି ଆଉ ସେ ଜାଣିବ ଯେ, ଏଇ ଟାଇମ୍ ଟା ପଢା ଟାଇମ଼୍ ତା ମୁଣ୍ଡରେ ଗୋ ରହିବ। ଏଟା ପଢା ଟାଇମି। ଉଁ ଉ ଆଉ କଣ? ହ ତ ଭଲ ଲାଗୁନି କହୁଛ! ଥଣ୍ଡା ହେଇଛି।
ହଁ, ବା ଥଣ୍ଡା! ଥଣ୍ଡା ଟା କମିଗଲାଣି। ମାନେ ଗାଁକୁ ଯାଇଥିଲି ପାପା ମେଡି ସିନ୍ ଆଣିଥିଲେ ଯେ ଖାଇଥିଲି ଥଣ୍ଡା ଟା କମି ଯାଇଛି। କିନ୍ତୁ ମୋର ଟନ୍ସିଲ ଟା ଅଛି ପିଡା।
ଅଁ ହ, ଆଉ ପଖାଳ ଖାଇବନି, ଖରାବେଳେ ଗରମ ଭାତ ଖାଇଦବ।
ମୁଁ ପା ଏଇ ଦି ଦିନ ହେଲା ଗରମ ଭାତ ଖାଉଛି, ପଖାଳ ଖାଉନି। ମାନେ ଯଦି ଖାଉଛି। ଗରମ ଭାତରେ ପାଣି ପୁରରେଇକି ଖାଉଛି ଲେମ୍ବୁ ଚକଡିକି। ନହ ନଲେ ନାଇଁ ପୁରା ଗରମ ଖାଉଛି।
ହୁଁ।
ଆମ ଗାଁକୁ ତ ଯାଇଥିଲୁ, ପାପା ବ ଦେଇ ସ ଛନ୍ତି କଷିକି ବସ୍ତାଏ ହବର ଲେମ୍ବୁ। ମୋର ପସନ୍ଦ ବୋଲି, ହି ହଁ, ସେ ଡାଡି ଖେଳୁଛ ତାର ଏଇନୁ ପଢୁଥିଲା। ପଢି ସାରିକି ସିଏ ଏନୁ ଖେଳୁଛି। ଖାଲି ଟିକେ ପଢା ଇ ଥିଲି, ତା'ପରେ ଝିଅକୁ ବସିଲି ଖୋଇବାକୁ। ମୁଁ କହିଲି ତାକୁ ନଦେଲେ ସିଏ ବସିବନି। ଇଆଡୁ ସିଆଡୁ ତପିବ। ତାକୁ ହେଇଥିଲାଗ ତା ପାଠ ଦେଇ ଦେଇକି ମୁଁ ଝିଅକୁ ଖୁଆଉଥିଲି ଆଉ।
ହୁଁ, ବର୍ଷା ଏ ଝିଅ ବର୍ଷା ପାଗ ତ ହୋଇଛି ଆଉ।
ନାଇଁ ନାଇଁ, ବର୍ଷା ହେଇନି ମାନେ ଇଆଡେ ଖରା ହଉଚି। ଏଆଡେ ଖରା ହେଇଛି। ଟି ଖରା ତ ପ୍ରବ୍ ମାନେ ଏତେ ଜୋର୍ ରେ ରହୁଛି, ଯେ କହିବ ଚାଳିଶ ଡିଗ୍ରୀ କି ତେୟାଳିଶ ଡିଗ୍ରୀ ବର୍ତ୍ତମାନ ଟେମ୍ପରେଚର ରହୁ ଥିବ ବଧେ! ବର୍ଷା ହଉନି ଜମାରୁ ମାନେ, ଏଠି ତ ପୁରା ଚିକ୍ ମାନେ, ଖରା ପୁରା ଏବେଠୁ ମାନେ, ତାତି ଯାଉଛି ପୁରା ଛଅଟାରୁ ଉଠୁ ଉଠୁ ପୁରା ଖରା, ସାଢେ ଛଅ ବଳକୁ ମାନେ ପୁରା ପରିଷ୍କାର ଖରା।
ହଁ ଇଆଡେ କାଁଳିଆ ଖରା ଏମତି ହଉଛି।
ହୁଁ।
ଅଁ। ଆଉ କଣ! ମୁଁ ତ ଟିକେ ନା କୁ ଥଣ୍ଡାଳିଆ ଥଣ୍ଡାଳିଆ ଲାଗୁ
ନାଇଁ ଏଠି ତ ଗରମ ହଉଛ ଚି ମାନେ, ବିନା ଫ୍ୟାନ୍ ରେ ବସି ହଉନି।
ନାଇଁ, ଫ୍ୟାନ୍ ବିନା ତ ବସ ହଉନି। ଏଇଟା ଏଇଟା କଣ କୁହନ୍ତି ଠାକୁ-ଠାକ୍ କୁରଙ୍କୁ ଗଣ ଜର ହୁଏ, ଏଇ ଟାଇମ୍ ରେ କି କଣ କେଜାଣି? ହଁ, ଏ ଏ ଟାଇମ୍ ଟା ଗରମ ହବ। ହଁ, ଗରମ ହବ। ତାପମାତ୍ରା ବଢିଯିବ। ଆଜି, ଦେବସ୍ନାନ ପୂର୍ଣ୍ଣିମା। ହଁ ଠାକୁରଙ୍କର ଗୋଟେ
ଆମେ ତ ସେଇ ଆମ ଯାଇକି ମମି ଆସିଲେ ଠା ତ ମୁ ଠାକୁର ଜିନିଷ କିଛି ରଖିନି ଗାଁରେ ପୂଜା ହଉଛି ତ ମମିଙ୍କୁ ଗୋଟେ ଫଟୋଟେ ଆଣି ଖାଲି ଧୂ ପ ଟିକେ ଦବା ପାଇଁ ଘରେ ଅଛୁ ବୋଲି ଆଉ ଗାଁକୁ ତ ଯାଇ କି ମମି ଘର କାମ ଥିଲା ଆଉ ତ କିଛି ଆଣିପାଇଲୁନି ସିଏ ଆସିଲେ ଦେ ଯାଇକି ଗୋଟେ ଖଟୁଲି ଟେ କି କଣେ ଗୋଟେ ଆଣିକି ଏଇଠି ଟାଙ୍ଗିବା ପାଇଁ ବ୍ୟବସ୍ଥା କରିବୁ ଠାକୁର ଘରେ। ଛୁଆଙ୍କୁ ନେଇକି ଅଛୁ ନା ଟିକେ ଧୂପ ଫୂପ ନଦେଲେ ଭଲ ଲାଗିବନି।
ହଁ।
ଆଉ ମମିଙ୍କର ତ କାମ ଥିଲା ଯେ ସିଏ ଆଉ କିଛି ମାନେ କରିନାହାନ୍ତି ଆଣି ହେଲାନି।
ହୁଁ। ଠାକୁର ଏକୁଟିଆ ଏକୁଟିଆ ହେଇକି ରଖିଲେ ଠାକୁର ବାକୁରଙ୍କୁ ନୀତିକାନ୍ତିରେ ପୂଜା ପୂଜି କରିବା ଟିକେ ପଡିବ।
ହଁ ସେ ଅସୁବିଧା ସୁବିଧା ଲାଗି ସେ ସେ ମନା କରୁଥିଲେ ଯେ ହେଲେ ତଳ ଆମ ଯୋଉ ଓନର ଆଣ୍ଟି ଗଲେ କହିଲେ କିଛି ନାଇ ତମେ ରଖିଲେ ଆମେ ଯାଇକି ଧୂପ ଟେ ଦେଇଦବୁନି ତମ ଠାକୁର ଟା ତାପରେ ବି ତମର ଅଣସୁଦିଆ ନା ତମ ଠାକୁରକୁ କେମିତି ପୂଜା କରିବୁ
ହୁଁ ହୁଁ ହୁଁ କରନ୍ତିନି ତ ହୁଏନି।
କରନ୍ତିନି କାହିଁକିନା ତମ ମାଟି ହେ ହେଇଗଲା ଅସୁଧି ନା ତମର ତ ତେଣୁକରି ତମ ଘରେ ଠାକୁ କୁର ପୂଜା ହୁଏନି କିନ୍ତୁ ଜଣେ ଜଣେ କରନ୍ତି ଏନାନେ ଯୋଉ ପ ବ୍ରାହ୍ମଣ କୁ ଡାକି କି ପୂଜା କରିଦିଅନ୍ତି ମୁଁ ଦେଖିଥିଲି। ହଁ କରିବା କଥା ନୁହେଁ କିନ୍ତୁ କାହିଁକିନା ତମ ଘରେ ଅଛନ୍ତି ନା ତମ ଘର
ଅସୁଧି ହେଲା ଠାକୁରଙ୍କୁ କଣ ପୂଜା କରିବ।
କିନ୍ତୁ ଜଣେ ଜଣେ କରନ୍ତି ମୁଁ ଦେଖିଥିଲି ମାନେ ବ୍ରାହ୍ମଣଙ୍କୁ ଡାକିକି ପୂଜା କରନ୍ତି।
ନାଇଁ ହେ ପୂଜାର କିଛି ମୂଲ୍ୟ ନାହିଁ।
ମାନେ ଯୋଉ କଟକ ରେ ମୁଁ ଜଣଙ୍କ ଘରେ ଦେଖି ଦେଖଥିଲି ସେମିତି ମାନେ ତାଙ୍କର ଅ ମୂର୍ତ୍ତି କିଏ ହେଇଥିଲା କିନ୍ତୁ ତାଙ୍କର ବ୍ରାହ୍ମଣ କୁ ଡାକି ଯଉ ମ ମନ୍ଦିର ମାନଙ୍କରେ ପୂଜା କରନ୍ତିନି। ନନା ସେମାନଙ୍କୁ ଡାକିକି ପୂଜନ୍ତି ମାନେ ସେ କହନ୍ତି ଠାକୁର ପୂଜା ରହିବେନି ଏ ସିଏ।
ହଁ ସେ ତାଙ୍କୁ ତାଙ୍କୁ କିଏ କହିଥିବ ଆଉ। ହୁଁ ଆଉ ରଥଯାତ୍ରା ତ ଆସୁଛି। ରଥ ହଁ ହଁ ହଉ ଯେ ଏଠି ହ ହଉଛି ରଥ ହାତରେ ରଥ କାମ ଚାଲିଛିିବା। ଏଥ କ ମୁ ଟଣା ଚାଲିଛି। ସବୁ ଲୋକ ସବୁ ଏକାଠି ହେଇକି ରଥ କରୁଛନ୍ତି।
ହଁ ସେଇଟା ଗୋଟେ ଖୁସି ଗାଁ ରେ ଗୋଟେ ଗୋଟେ ମାନେ ପର୍ବ ହବ ସେଟା ଗୋଟେ ଖୁସି। ଆମର ସେମିତି ଆମ ସାନ ଦେହର ଅଷ୍ଟ ପ୍ରହରୀ ମାନେ ତାଙ୍କର ଗୋଟେ ମାନେ ବଡ ଖୁସି।
ହୁଁ ହଁ ଗାଁରେ ବି ବଷ୍ଟ ପରି ଭଲ ଲାଗେ।
ମାନେ ସେ ମାନେ ସେଇଟା ତାଙ୍କର ଏତେ ଖୁସି ସେ କୋଉ ବର୍ଷ ରହିପାରନ୍ତିନି ସେବେ ଟିକେ କହିଛନ୍ତି ବା ମୁଁ କେବଳ ଅଷ୍ଟପ୍ରହରୀ ଛୁଟି ମାନେ କରିବା ପାଇଁ କେବଳ ଆସିବି ବାହାରୁ।
ଅଷ୍ଟବ ଗୋଟେ ଖୁସି ଲାଗେ କୀର୍ତ୍ତନ ଫୀର୍ତ୍ତନ ହୁଏ ଗାଁ ରେ ଗୋଟେ
ସେ ସବୁ ବୁଝା ବୁଝି କରିକି ପୁରା ମାନେ ଭଲ ଲାଗେ ମାନେ
ନାଇ ତାର ଗୋଟେ ଅଲଗା ମାହୋଲ ପୂଜା ପର୍ବ ପର୍ବାଣୀରେ ଗାଁ ରରେ ଗୋଟେ ଅଲଗା ମା
ମାନେ ସେ ଯୋଉ ହଁ ସେଥିରେ ଯୋଉ ମାନେ ରାତି ଅ ଫେବୃଆରୀ ହୁଏ ମାନେ ଦ ଗୋଟେ ଦିନଉ ଗୋଟେ ରାତି
ହୁଁ।
ତ ସିଏ ସେଇଟା ମାନେ ଗାଁରେ ଠାକୁରଙ୍କ ଇଏ ଚାଲିଥିବ ନା ତ ଗାଁ ଟା ପୁରା ଶୁଦ୍ଧ ମାନେ ଶାନ୍ତିପୂର୍ଣ୍ଣ ବାତାବରଣ ହେଇଯାଇଥିବ।
ଆସିବେ କେତେ ଟଙ୍କା ଚାଲିଥିବ ଏଇଟା ଗୋଟେ ଖୁସି ଆଉ।
ହଁ।
ଆମ ଗାଁ ରେ ବି ବହୁତ ବଢିଆ ହୁଏ ମୋ ବାପ ଘର ଗାଁ ରେ ଅଷ୍ଟପ୍ରହର ଟା ପୁରା ଗାଁ ସମସ୍ତେ ସମୂହରେ ହୁଏ ପ୍ରଥମାଷ୍ଟମୀ ଦିନ ହୁଏ। ସମସ୍ତେ ଯୋଗକୁ ନୂଆ ହେଇଥାଏ ସମସ୍ତଙ୍କର ବି ଯୋଗକୁ ନୂଆ ହେଇ ଥାଏ ନୂଆ ପିନ୍ଧନ୍ତି କୁଣିଆ ମୈତ୍ର
ଆମର ବଡ ଗାଁ ଟିକୁ କୋଉ ମାନେ ଆମ ବାପର ସେଇଠିରେ ବଡ ଗାଁ। ତ ଏଇଟା ଆମର ଗୋଟେ ମାନେ ଆଶ୍ରମ ଗୋଟେ ଅଛି ଆଶ୍ରମ ସେଠି ମାନେ ସବୁଠି ଗୋଟେ ଜାଗାରେ ହୁଏ ଆଶ୍ରମରେ ହୁଏ ଅଷ୍ଟପ୍ରହରୀରେ ମାନେ ଗାଁ ଟା ସାରା ଲୋକ ଯେତେବେଳେ ସବୁ କୀର୍ତନିଆ ଦଳ ଅଛି। ସବୁ ଆସୁଥିବେ ମାନେ ଦି ଦିନି କାଳ ପା ଖାଇବା ପିଇବା ସବୁ ମାନେ ସବୁ ଆରେଞ୍ଜମେଣ୍ଟ ହେଇଥିବ କୀର୍ତ୍ତନ ଦଳ ଖାଇବେ ଗାଁ ଲୋକ ସବୁ ଖାଇବେ। ମାନେ ଭଲ ବଡ ଆକାରରେ କରନ୍ତି ମାନେ ଦି ଦିନି କାଳ ପୁରା ଯାମେ।
ହୁଁ ଭଲ ଲାଗେ ବି ଦେଖିଲେ। ହଁ
କଣ କ
ଆ ହଉ ହଉ ଝିଅ ମତେ ତ ଟିକେ ନା କ ଗୋଟେ କଲ୍ ଆସୁଛି।
ହଉ ଠିକ ଅଛି ହଁ ହଁ ମା ମା